ଜୟ ଜଗନ୍ନାଥ ଭାଇ।
ହଁ ଜୟ ଜଗନ୍ନାଥ ଭାଇ। ହେଲେ ଆପଣ ସବୁ ଭଲ ଅଛନ୍ତି?
ଆଜ୍ଞା ଭାଇ ଭଲ ଅଛି। ଆପଣ?
ହଁ ଏଇ ଜଷ୍ଟ ବସି ଉଠି ଯାଇଛି ଆଉ, ହେଲେ କୋଉଠି ଅଛନ୍ତି ଯେ ଆ ଆପଣ? ନା କଣ ଗାଡି ଯାଉଛନ୍ତି ନା କଣ ଯେ?
ନାଇଁ ନାଇଁ ମୁଁ ଏବେ ଆମ ଘର ପାଖ ରାସ୍ତାରେ ହେଁ ବୁଲିକି କଥା ହଉଛି ଆପଣଙ୍କ ସହିତ। ସେଥିପାଇଁ ଟିକେ ଆପଣଙ୍କୁ ଶୁଭୁଥିବ ଶବ୍ଦ ଟିକେ ଶୁଭୁଥିବ।
ହଁ ପରା ବ କଣ ବସରେ ଗଲାପରି ଗାଡିରେ ଗଲାପରି ଶୁଭା ଯାଉଛି। ନା ମ ଏମିତି ଆକ ଆମ ଏଇ ଘର ପାଖରେ ଅଛି ସବୁ।
ଆଚ୍ଛା ଆ ମାନେ ଆମ ରାସ୍ତା କରରେ ଆମର ଆଉ ଇଏ ରାସ୍ତା ଟା ତ ସେଠି ଗା-ଗାଡି ମଟର ସବୁବେଳେ ଯିବା ଆସିବା କରୁଛି ତ ସେ ଥିପାଇଁ ଟିକେ ଶବ୍ଦ ଶୁଭୁଥିବ ଆପଣଙ୍କୁ ଆଉ।
ହଁ ହଁ ହଉ ନାଇଁ ଏଠି ଶୁଭାଯାଉଛି ଏମିତିକା ହେଲେ ଆଜ୍ଞା ଆଜି ଆଉ ଆପଣଙ୍କ ସାଇଡ କେମିତି ପା ପାଗ?
ଆମ ଆଡ଼େ ତ ଭାଇ କୁହନ୍ତୁନି। ଆମର ତିନି ଚାରି ଦିନ ହବ ଲଗାତାର ବର୍ଷା ଉପରେ ବର୍ଷା ହଉଛି। ମତେ ଲାଗୁଛି ଏବେ ତ ଆହୁରି ଲଘୁଚାପ ଅଛି ଆହୁରି ବର୍ଷା ପକେଇବ ମତେ ଯାହା ଲାଗୁଛି।
ହଁ ସେଇଟା ତ ଏବେ ଯୋଉ ଚାରି ପାଞ୍ଚ ଦିନ ପୁଣି ଲଘୁଚାପ ଅଛି ନା କଣ। ଏଇ ପାଗରେ ତ କୁଆଡେ ଗୋଟେ ଯିବା କୁ ହଉନି କିନ୍ତୁ ଗୋଟେ ଖୁସି ବି ଲାଗୁଛି କେତେ ଗରମ ହଉଥିଲା କେତେ ହଉ ହୁଳ ହୁଳି ହଉଥିଲା ଆମ୍ଭ ଟିକେ ସନ୍ତନା ମିଳୁଛି ଟିକେ।
କାହିଁ ନା ବ-ବହୁ ଜୋରେ ପ ମାନେ ପ୍ରବଳ ଅତ୍ୟରୁ ଅତ୍ୟଧିକ ଗରମ ହଉଥିଲା ତା ତା ଦୟାରୁ ଟିକେ ର କ୍ଷା ମିଳୁଛି ମେଘ ପକାଇଲା ଯୋଗୁଁ।
ହଁ ନିହା
କିନ୍ତୁ ଇଏ କିନ୍ତୁ ଯେତିକି ଆବଶ୍ୟକ ତାଠୁ ଅଧିକା ମେଘ ପକାଇ ସାରିଲାଣି କାହିଁକି କହିଲେ? କାହିଁ ନା ଆମ ଆଡ଼େ ଏ ପାଣି କଇଲା ଭଳିଆ ସଡ଼କରେ ପୁରା ଫୁଲ୍ ପାଣି। ଗାଡ଼ି ମଟର ନେଇକି ବି ଯିବାଟା ସମ୍ଭବ ହଉନାହିଁ।
ହଁ।
ଏତେ ପାଣି ଭାଇ।
ଆ ବୋଲେ ସବୁଦିନ ସବୁଦିନ ସକାଳେ ସନ୍ଧ୍ୟା ସବୁବେଳେ ହଉଚି ତ ଆଉ ନିହାତି ଏମିତି ହବ ଆଜ୍ଞା।
ଆଜ୍ଞା ହା ହା ହା ଆଉ ଆ-ଆପଣଙ୍କ ଆଡେ କେମିତି କଣ ବର୍ଷା ପର୍ଷା ହଉଛି?
ହଁ। ନାଇଁ ନାଇଁ ୟା ଏଇ ସବୁ ଅଲ ଓଡିଶା ବୋଧେ ସେମିତି ସବୁ ସବୁ ଜାଗା ସେମିତି ବୋଧେ ହଉଛି ନା କଣ? ଆ ଏପଟେ ବି ସେମିତି ଆଜ୍ଞା ସବୁବେଳେ ବର୍ଷା ଆଜ୍ଞା ଲାଗିଛି ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଆଜି ତ ଏବେ ଜଷ୍ଟ ଟିକେ ଟିକେ ଛାଡିଛି କିନ୍ତୁ ହଉ ତଥାପି ଝିପ୍ରି ଝିପ୍ରି ହେଇକି ପଡୁଛି ଆଜ୍ଞା ହଁ।
ହଁ ହଁ ନାଇଁ ଆମ ଆଡ଼େ ଟିକେ ଆମ ଆଡ଼େ ଟିକେ ଛାଡ଼ିଛି ମେଘ ଏବେ ବର୍ତ୍ତମାନ ପାଇଁ।
ହଁ ହଁ। ହାଲକା ହାଲକା ପବନ ହଉଛି କିନ୍ତୁ ଝିପ୍ରି ଝିପ୍ରି ଇଏ ପଡୁଛି ବାକି ଏମିତି।
ଆଜ୍ଞା ଆମର ତ ଯୋଉ ଏପଟେ ଗାଡି ମଟର ଯିବାଆସିବା କରୁଛି। କୁହନ୍ତୁନି କୁହନ୍ତୁନି ଆଉ ତ ସୁ ମାନେ ଠି ଘର ପାଖକୁ ଲାଗି ରହିବାକୁ ଆମକୁ ଲାଗୁଛି ଘର ପାଖରେ ଟ୍ରେନ ଆମର ଯାଉଛି ବୋଲି ଏତେ ଜୋରେ ସାଉଣ୍ଡ ହଉଛି ଏପଟେ ସବୁ ଗାଡି ମଟର ଗଲେ। ହେ ହେ। ହଁ
ହଁ ହେଲା ଆଉ ହଁ ବଢିଆ।
ଏମିତି ଆଉ କଣ ଭାଇ କଣ କରିବା ଆଉ କଣ ଖିଆ ଖିଆପିଆ କରିଥିଲେ ଆଉ? ଆଜ୍ଞା?
ହଁ ହଁ ଆମେ ଆମେ ତ ନିଶ୍ଚୟ ନିଜେ ରୋଷେଇ କରିକି ଖାଉଛୁ। ଏମିତି ହେଇକି ନିଜେ ରୋଷେଇ କରିବାକୁ ପଡୁଛି ଆ ହେଲେ ଆପଣ
ଆଚ୍ଛା ନାଇ ଆମର ରହୁଛନ୍ତି ଏଠି ଆମେ ପରିବାର। ନାଇଁ ନାଇଁ ନାଇଁ ଆମେ ପରିବାରଙ୍କ ସହିତ ଏଇଠି ରହୁଛୁ।
ଓ ହୋ।
ପରିବାର ସହିତ ଆମେ ଟୋଟାଲ ଆମେ କେତେ ଆମେ ବାବା ବୋଉ ମୋ ଭଉଣୀ ମୋ ଭାଇ ମୁଁ ଆଉ ଭାଉଜ ଆମ ପୁଅ ସମସ୍ତେ ରହୁଛି ଏଠି।
ହ ହ। ବଢିଆ ତ ତାହେଲେ ତ ନିଜ ଇଚ୍ଛାରେ ନିଜେ ଆପଣ ଖାଉଥିବେ ସୁସ୍ୱାଦିଷ୍ଟ ଖାଦ୍ୟ ଜାକ ସବୁ। ହଁ କି ନେଇଯାଏ ହଁ।
ହେଲେ ଚଳେ।
ଅ ହ ନିହାତି ନିହାତି ଆଜ୍ଞା ଆପଣ ନିଜ ପରିବାର ସହିତ ରହୁଛନ୍ତି ତ ବହୁତ୍ ଭଲ ଭଲ ଖାଦ୍ୟ ମଧ୍ୟ ଖାଉଥିବେ।
ଆଜ୍ଞା। ସେମିତି ଆଜି ଏଇଠି ଆମର ହେଇଥିଲା କଣ ଅ ଅବ ଅରୁଆ ଭାତ ଡାଲି ଖଟା ଟିକେ ହେଇଥିଲା କ୍ଷୀରି ଟିକେ ହେଇଥିଲା ଆଉ ସାଲାଡ଼ ଟିକେ ହେଇଥିଲା। ଏମିତି ଆଉ। ଆଚ୍ଛା ଆପଣ ଯେଉଁ ରହୁଛନ୍ତି କେତେଜଣ ସାଙ୍ଗ ରହୁଛନ୍ତି?
ଏଇଠି ଆଜ୍ଞା ଆମେ ବା ରହୁଛୁ ସାତ ହଁ ପାଞ୍ଚ ଛ ଜଣ ରହୁଛୁ।
ମାନେ ଘର ନେଇକି ରହିଛନ୍ତି ଘରଭଡା ନେଇକି।
ମୁଁ କହିଲି ଘରଭଡ଼ା ନେଇକି ରହିଛନ୍ତି ଆପଣ?
ହଁ ହଁ।
ହାଲୋ ଭାଇ ହାଲୋ।
ଘରଭଡା ନେଇ ସବୁ ମିଶ୍ ହଁ ଶୁଭୁଛି ଶୁଭୁଛି ଆଜ୍ଞା ମତେ।
ଆଜ୍ଞା ଆଜ୍ଞା ତାହେଲେ ଘରଭଡ଼ା ନେଇକି ଆପଣ ରହୁଛନ୍ତି ଏବେ। ହୁଁ ହୁଁ ବୁଝିଲି।
ତିନି ଚାରି ଜଣ ହେଇକି କଲେ ମାନେ ଆମ ବିଦ୍ୟାଳୟକୁ ଯାଉଚୁ ତ ସେଥିପାଇଁ ନିୟମ କରୁଚୁ ସବୁ ମିଶିକି ରହୁଛୁ ଆଉ
ଆଛା। ଆଚ୍ଛା ଆପଣ ଆପଣ ଯୋଉଠି ରହୁଛନ୍ତି ସେ ଆଖ ପାଖରେ କିଛି କଳକାରଖାନା ଅଛି କି?
ନାଇଁ ନାଇଁ ଏପଟେ ସେମିତି କିଛି ନାହିଁ ବହୁତ ଶାନ୍ତଶିଷ୍ଟ ଜାଗା ଆଉ ବହୁତୁ ପାହାଡ ପର୍ବତ ଏରିଆ ସୁନ୍ଦର ଜାଗା ଆଉ ଏଠି ସେମିତି
ଆଚ୍ଛା ତାହେଲେ ଆପଣ ପୁରା ବଢ଼ିଆ ବଢିଆ ତାହେଲେ ପରିବେଶରେ ଅଛନ୍ତି ଆପଣ ପୁରା ଶାନ୍ତ ଶାନ୍ତ ପରିବେଶରେ।
ନିହାତି ଆଜ୍ଞା ନିହାତି ବହୁତ ପାହାଡ ପର୍ବତ ଚ ଚ ଚତୁର୍ପାର୍ଶ୍ଵରେ ସବୁ ହଁ।
ୱାଓ ମାନେ ବଢିଆ ବଢ଼ିଆ ଜାଗାରେ ଆପଣ ଅଛନ୍ତି ପୁରା ମାନେ କହିଲା ଲେଖାଁ ମନ ପୁରା ଆତ୍ମା ଶାନ୍ତି ହେଇଯାଉଥିବ କହିଲା ଭଳିଆ।
ନିହାତି ଆଜ୍ଞା ଖରା ମାସ ବି ଜଣା ପଡିଲାନି ଯେ ଏ ଖରା ମାସ ବି ଜଣା ପଡିଲାନି ଯେ କେମିତି ଖରା ଏ ଏପଟେ ବହୁତ ଶାନ୍ତ ସିଷ୍ଟ। ତ ମାନେ ହଁ ଗୋଟେ ପନ୍ଦର ଦିନ ପରି କଣ ଟିକେ ଗରମ ଲାଗିଲା।
ଆଜ୍ଞା ଗଛପ ପତ୍ର ଯୋଉ ମାନେ ଯେହେତୁ ଗଛ ପତ୍ର ଅଛି ଜଙ୍ଗଲ ଏରିଆ ମାନେ କହିଲାଳିଆ ବଢ଼ିଆ ଥଣ୍ଡା ବି ଲାଗୁଥିବ ଖରାଦିନେ ବି ଆପଣଙ୍କୁ ଖରାର ମାନେ ଗ୍ରୀଷ୍ମ ଋତୁଟା ଆପଣଙ୍କୁ ଅନୁଭବ ହଉନଥିବ ମତେ ଯାହା ଲାଗୁଛି।
ହଁ ସେଏନ୍ତି ଏ ଗାଁ। ହଁ ଗୋଟେ ପନ୍ଦର କୋଡିଏ ଦିନ ଲାଗିବ, ତାପରେ ପୁରା ଥଣ୍ଡା ଏରିଆ। ଯଦି ଆପଣ ଏଇ ପାଖ ବହୁତ ଗଛ ପତ୍ର ଅଛି ନା, ଆପଣ ଯାଇକି ବାହାରେ ରହିଗଲେ ମ କିଛି ଜଣା ପଡିବନି, ଖରା ହଉଛି କି ନାଇଁ ବୋଲି ଏମିତି ବହୁତ ଭଲ ଲାଗୁଛି ଏପଟେ ଆଉ ସମାନ ଟାଇମରେ ବି ବର୍ଷା ହବ, ସମାନ ଟାଇମ ରେ ଖରା ହଉଛି ହଁ।
ଆଛା ମୁଁ କୁହାଗଲା ଆପଣଙ୍କ ପାଖାପାଖି କିଛି ମାନେ ବୁଲିବା ପାଇଁ ସ୍ଥାନ ଅଛି, ଯେମିତିକି ପର୍ଯ୍ୟ ପର୍ଯ୍ୟଟନସ୍ଥଳୀ ହଉ। କି ପାର୍କ।
ନିହାତି ଆାଇନାହାନ୍ତି, ବହୁତ ବହୁତ ଏପଟେ ଆଜ୍ଞା ଆପଣ ଯେମିତି ହୁଁ ଝରଣା ଗୁଡାକ ହେଲା ମନ୍ଦିର ହଉ ଝରଣା ଗୁଡାକ ହେଲା ମନ୍ଦିର ଗୁଡାକ ହେଲା।
ଆଛା ଆପଣଙ୍କ ପାଖରେ ଝରଣା ବି ଅଛି ନା। ଆ ତାହେଲେ ତ ବଢିଆ, ତାହେଲେ ତ ବଢିଆ ମଜା ଲାଗୁଥିବ ଆପଣଙ୍କୁ। ଆପଣ ଝରଣାରେ ଯାଇ କେବେ ଗାଧୋଇଛନ୍ତି ନା ନାଇଁ?
ହଁ ହଁ ନିହାତି ନିହାତି ଆଜ୍ଞା ଆମେ ତ ସେଇଠି। ଆଉ ଝରଣାକୁ ଯିବୁ ବୋଇେ ତ ଯେମିତି ଗାଧେଇୋଇବାକୁ ପଡିବ ଆକା, ଆଉ ଫଟୋ ଫଟ ଟ ମଧ୍ୟ ଉଠେଇବାକୁ ପଡୁଛି ଆଜ୍ଞା ଆଉ
କାଇହିଁନା ଝର କାହିଁନା କହିଲେ ଝରଣାରେ ଗାଧେଇବାର ଝରଣାରେ ଗାଧେଇବାର ମଜା ଅଲଗା କିନ୍ତୁ ମୁଁ ବହୁତ ମାନେ ଝରଣାକୁ ବହୁତ ମନେ ପକାଏ କାହିଁକିନା ଆମର ଏପଟେ ନଥାଏ ନା।
ହଁ ହଁ।
ତ ତ ଝରଣା ଯେହେତୁ ନଥାଏ ଆମର ଏପଟେ, ତ ମୁଁ ଯେତେବେଳେ ବି ଯାଏ ଯେମିତି କିି ପୁରୀ ଗଲେ ବି ମୁଁ ସମୁଦ୍ରରେ ଗାଧାଏ।
ହଁ ଅ
ପଟେଇ ସାରିଲା ପରେ ମୁଁ ଭାରି ମନେ ପକାଏ ଆସିଲା ପରେ ମୋର
ସେଇଟା ପୁରା ଆଜ୍ଞା ଆପଣ ଆଉ। ସବୁ ପରିବାର ସହିତ ଯାଇକି ପୁଣି ଆଉଥରେ, ହଁ।
ମୁଁ ଭାବୁଥିଲି କି ହୁଏତ ମୁଁ ସେଇ ଆଖପାଖରେ ଥାଆନ୍ତି କି ସବୁଦିନ ଆସନ୍ତି। ଯଦି ସମୁଦ୍ରରେ ଗାଧୋଇକି ଯାଆନ୍ତି।
ହଁ
କାହିଁକିନା ସେ ମଜା ଅଲଗା ପ୍ରକାର ନା, ବଢ଼ିଆ ଲାଗିବ ସେଇଟା ଗାଧୋଇଲାକୁ। ଗାଧୋଇଲାକୁ।
ହଁ ହଁ ଆଉ ପୁଣି ପୁରା। ପରିବାର ସହିତ ଯିବେ ବ ତ ଆଉ କେତେ ସୁନ୍ଦର ଲାଗିବ, ସମସ୍ତଙ୍କର ଖୁସି ଆନନ୍ଦ କହିଲେ ନ ସରେ। କାହାର କଣ ଏଇଟାକୁ ଦେଖିବା ସେଇଟା ଦେଖିବା ବା ସେଇଟା ଘରେ ବାପା ମା କହୁଥିବେ ତ କେତେ ଖୁସି ଲାଗିବ ଯୋଉ ସମସ୍ତଙ୍କୁ ଧରି ଗଲେ।
ଆଜ୍ଞା ଆଜ୍ଞା ଆଉ ତାପରେ ବି ଘରର ମାନେ ଘରର ମୁଖିଆ ଜଣେ ଜଣେ ଥାଆନ୍ତି ସିଏ ଆପଣଙ୍କୁ ଗାଳି କରନ୍ତି ଏ ଠିକ୍ ଯାନି ଏ ଜଲ୍ଦି ଆହାରି ସେମିତି ଇଏ କରିନି। ସେଇଟା ବି ସେଟା ମଜା ଲାଗେ ମାନେ ସିଏ ମାନେ ସିଏ। ଆମେ ସିନା ଜାଣିଛେ ଆମର କିଛି ହବନି ବୋଲି କିନ୍ତୁ ତାଙ୍କୁ ଭୟ ଲାଗେ। ସିଆଡେ ଯାନି ଏ କରିନି ସେଏ କରନି ଏନି ସେ କହିବେ ତାଙ୍କ ଆଡୁ।
ହେ ହେ ହଁ ସବୁ ପରିବାର ଏଇଗୁଡାକଥାନ୍ତି ଆଜ୍ଞା ଆଜ୍ଞା ନିଶ୍ଚୟ ସେଇଟା। ତାଙ୍କର ମଧ୍ୟ। ଆ କର୍ତ୍ତବ୍ୟ ତାଙ୍କେ କରିବେ ଆଉ କହିବେ ଆଉ ଆମ ମଧ୍ୟ
ଆଜ୍ଞା।
ଗାଲି ଶୁଣିବା ପାଇଁ ମଧ୍ୟ, ତ ଭଲ ଲାଗେ ସେଇଗୁଡାକ। ହଁ- ହଁ- ହଁ ହଉ।
ଆପଣ କେବେ, ଆପଣ କେବେ ପୁରୀ ଯାଇଛନ୍ତି ନା ନାଇଁ?
ହଁ ଆଜ୍ଞା ନିହାତି ମୁଁ ଯାଇଛି ଥରେ ମାତ୍ର ଯାଇଛି, ଆଉ ଅଧିକ ଯାଇନି କିନ୍ତୁ ମୋର ବି ଇଚ୍ଛା ଆଉ ନିଶ୍ଚିତ ମୁଁ ଯେତେ ସମ୍ଭବ ମୋର ସ୍କୁ ମୋର ପାଠ ପଢା ସରିଲେ, ମୁଁ ନିଶ୍ଚୟ ମୁଁ ବୁଲିବି, ବହୁତ ମୋର ଇଚ୍ଛା ମଧ୍ୟ ଅଛି। ଜଗନ୍ନାଥ ମନ୍ଦିରକୁୁ ଦେଖିବି, ପୁଣି ପୁରୀ ବେଳାଭୂମି ଆଡକୁ ଆସିବି, ଆଉ ଆଉ ଯେତେ ସବୁ ସେ ପା ଆଖାପାଖି ଅଛି ଯେତେ ହଁ ଆଜ୍ଞା।
ଆଜ୍ଞା।
ହଁ ଯେତେ ସବୁ ସେ ପା ଆଖାପାଖି ଯୋଉ ଅଞ୍ଚଳ ଅଛି ହଁ।
ଆଜ୍ଞା ମୁଁ କହିଲି କି ଆପଣ ଯେତେବେଳେ ପୁରୀ ଯିବେ ଜଗନ୍ନାଥ ମନ୍ଦିର ତ ଦେଖିବେ ଦେଖିବେ, ସେଠି ଆଉ ଗୋଟେ ଅଛି ମାତାମଠ ବୋଲି ଗୋଟେ ଜାଗା ଅଛି। ସେଠି
ହଁ- ହଁ।
ମାତା ମଠ ବୋଲି ଗୋଟେ ଜାଗା ଅଛି, ସେ ଜାଗାକୁ ନିଶ୍ଚିତ ଯିବେ। କାଇଁ କହିଲେ ସେଠି ଆପଣ ଶ୍ରୀକୃଷ୍ଣଙ୍କର କହିଲା ଭଳିଆ ସବୁ ରୂପ ଆପଣ ପାଇପାରିବେ, ବଢିଆ ଲା ଗିବ ପୁରା ଶାନ୍ତି, ଆପଣ ଏବେ ଯୋଉ ଜଙ୍ଗଲ ଏରିଆରେ ବି ଅଛନ୍ତି
ହଁ।
ତାଠୁ ବି ଆହୁରି ଶାନ୍ତି ଲାଗିବ ସେ ଭିତରେ, ପୁ ପୁରା ଶାନ୍ତ ଜାଗାଟା ସେଇଟା ବଢିଆ ଜାଗାଟେ। ଯ- ଯଦି କେତେବେଳେ ବି ଆପଣ ପୁରୀ ଯାଆନ୍ତି, ମାତାମଠ
ଓ ହ ସେଇଠୁ କେତେ କିଲୋମିଟର ପୁରୀ ହବ?
ସେଇଠି ଅଳ୍ପ ବାଟ, ମାତ୍ର କେତେ ମନ୍ଦିରଠୁ ଯଦି ଆମେ ଏ ସମୁଦ୍ର କୂଳକୁ ଆସିବା
ହଁ- ହଁ।
ତ ସମୁଦ୍ର କୂଳଠୁ ମାତ୍ର ଦିଇ କିଲୋମିଟର ହବ କି ନାହିଁ।
ହଁ।
ବୁଝିଲେ ତ ଟିକେ ଏ ମ୍ୟାପ୍ ରେ ମାରିକି ପଳେଇଲେ ଆପଣଙ୍କୁ ସୁବିଧା ହବ, କାଇଁନା ସେଟା ଟିକେ ଅ ସମୁଦ୍ର କୂଳଠୁ ଟିକେ ଭିତରକୁ ଅଛି ତ, ସେଥିପାଇଁ ଆପଣ ମ୍ୟାପ୍ ରେ ମାରିଦେବେ ସହଜରେ ପୁରା ପହଞ୍ଚି ପାରିବେ।
ଠିକ୍ ଅଛି ଆଜ୍ଞା ଠିକ୍ ଅଛି ନାଇଁ ନାଇଁ ଆପଣ କହିଲେ, ପୁଣି ଆମେ ଆ ଯେବେ ମଧ୍ୟେ ମୁଁ ପୁରୀ ଯିବି, ଆମ ପରିବାର ସହିତ ଯିବୁ ନହେଲେ ନିଶ୍ଚୟ ଆମେ ବୁ ବୁଲିବାକୁ ଭେ ମୋ ସାଙ୍ଗ ଯୋଉ କହିଥିଲେ ବୋଲି, ମୁଁ ନିଶ୍ଚୟ ମୋ ମା ବାପା ମାଙ୍କୁ ମୁଁ ଜଣେଇବି। ପୁଣି ଥରେ ଆଉ ଆପଣ ଯେମିତି କହିଥିଲେ, ସେମିତି ସେଇଠୁ ଯୋଉ ଆଖପାଖ ଲୋକଙ୍କୁ ଧା ଯେଉଁ ଥିବେ ତାଙ୍କୁ ମୁଁ ପଚାରିକି, ମୁଁ ନିଶ୍ଚୟ ପହଞ୍ଚିଯିବି ସେଇଠିକୁ।
ଆଜ୍ଞା ଆଜ୍ଞା ହଉ ହଉ ଭାଇ ଠିକ୍ ଅଛି, ଆପଣଙ୍କ ସହିତ କଥା ହେଇ ଭଉତ ଭଉତ ଭଲ ଲାଗିଲା। ଠିକ୍ ଅଛି ଭାଇ, ନିଶ୍ଚୟ ବୁଲିବାକୁ ଯିବେ ଓକେ ଭାଇ। ହଉ ଭାଇ ଶୁଭରାତ୍ରି ଭାଇ।
ହଁ ଶୁଭରାତ୍ରି ଶୁଭରାତ୍ରି।